ହ୍ୟାଲୋ। ମ୍ୟାଡ଼ାମ୍ ନମସ୍କାର।
ହ୍ୟାଲୋ।
ହାଲୋ ହଁ ମ୍ୟାଡ଼ାମ୍ ନମସ୍କାର ହଁ।
ନମସ୍କାର ମ୍ୟାଡ଼ାମ ନମସ୍କାର, ଆପଣଙ୍କ ଭଏସ ଶୁଭୁନ ହଁ ମ୍ୟାଡ଼ାମ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ମ୍ୟାଡ଼ାମ୍ ମୁଁବି ଭଲ ଅଛି, ଆଉ କଣ କରୁଥିଲେ?
ଏ ନାଇଁ ଏଇ ଘର କାମ ସାରିକି ବାସ୍ ଟିକେ ବସିଥିଲି, ଆଉ ଆପଣ ତ କଲ୍ କଲେ ମୁଁ କହିଲି ହଁ କଥା ହେଇଯିବି।
ଆଚ୍ଛା, ଘରେ ସମସ୍ତେ ଭଲ ଅଛନ୍ତି?
ଏ ହଁ ମାଡ଼ାମ୍ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଆଜି କଣ ଖାଇଥିଲେ, ଦୁଇ ପହରେ କଣ ରୋଷେଇ ହେଇଥିଲା?
ଆ ଦୁଇ ପହରେ ମ୍ୟାଡାମ ଏଇ ଆଜି ତ ଗୁରୁବାର ଥିଲା ତ ଭାତ ଆଉ ଡାଲ୍ମା। ଭେଣ୍ଡି ଭଜା ଶାଗ ଭଜା।
ଆଚ୍ଛା, ଆଚ୍ଛା ସାଧା ଆମର ବି ସାଧା ହେଇଥିଲା ମ୍ୟାଡାମ୍। ଗୁରୁବାର ତ ସାଧା ହୁଏ। ହଁ।
ହଁ ହଁ ସାଧା ହିଁ ହେଇଥିଲା। ଭାତ, ସାଧା ଡାଲି, ଭଜା ହେଇଥିଲା। ହଁ ଶାଗ ଭଜା, ସଜନା ଛୁଇଁ ଆଳୁ ଭଜା। ଆମ୍ବ, କାକୁଡି ଏମିତି ସବୁ ଆଉ।
ଆଜ୍ଞା ମ୍ୟାମ୍ ଯୋଉ ବାଡ଼ିର ଗଛ।
ସେ ନାଇଁ ଆମର, ଆମର ତ ଏଇଠି ଗାଡି ନାହିଁ ଆମର ଦେର୍ ହଁ ହଁ, ନାଇଁ ନାଇଁ କିଣା ନୁହେଁ ଆମକୁ ଦେଇଥିଲେ। ଆମର ଜଣଙ୍କର ଅଛି ଆମ୍ବ ଗଛ ସିଏ ଦେଇଥିଲେ ଆଉ। ମ୍ୟାଡାମ୍ ଆପଣଙ୍କୁ ଆପଣଙ୍କର ବାଡ଼ି ହେରିକା ଅଛି ତ, କିଛି ଚାଁ ପରିବା ଲଗେଇଛନ୍ତି?
ଆଁ ସେଠି ଅଳ୍ପ କିଛି କିଛି ଲାଗିଛି। ଅ କିଛି କିଛି ବୋଲି ଯେମିତି ଘ ପରେ ଖାଇବା ପାଇଁ ଆମେ ଆସିଲୁ ଦୁଇ
ଗଛ।
ଗଛ ଅଁ ଲେଗେଇଛୁ ବର୍ଷା ଦିନ, ହେଦିନ ତ ମାଡ଼ମ୍
କଣ କହିଲେ ମ୍ୟାଡାମ୍ ଆପଣଙ୍କର ଆବାଜେ ଆସୁନି ହଁ କୁହନ୍ତୁ ମୋ ଆବାଜେ ଆସୁଛି ତ ହଁ ହଁ ହଁ
ହଁ ହଁ ପର ପରେ ଆସୁଛି ହଁ
ଓ ହଉ କୁହନ୍ତୁ ମୁଁ କହିଲି ଆପଣଙ୍କୁ ପନିପରିବା ଚାଷ ହେଲା କି ଫୁଲ ଗଛ ଲଗେଇବା ହଁ ଆପଣଙ୍କୁ ଭଲ ଲାଗେ ପନିପରିବା ଚାଷ କି ଗଛ ଲଗେଇବା ଆପଣଙ୍କୁ ଭଲ ଲାଗେ
ହଁ ମତେ ଭଲ ଲାଗେ ଗଛ ଲଗେଇବା ଯୋଉଟା କି ଆମେ ବ୍ୟବହାର କରିପାରିବା ବାଇଲ ଲଗେଇବା ମତେ ଭଲ ଲାଗେ ଦେଖିବା ପାଇଁ ବି ଭଲ ଲାଗେ ଆଉ ବ୍ୟବହାର ତ ଆହୁରୁ ଭଲ ଲାଗେ ଲଗାହେଇଛି କିଛି ଗଛ ଯେମିତି ହେଲା ବାଇଗଣ କି ଟମାଟୋ କି ଲଙ୍କା ଗଛ ହେଇଗଲା ଜହ୍ନି ଗଛ ହେଇଗଲା ଏସବୁ ଲାଗିଛି ହଁ ସବୁ ଏବେ ତ ହଁ ଫୁଲ ଗଛ ଲାଗିଛି ସେ ସବୁ ମାନେ ଯେଉଁ ସବୁ ଛୋଟ ଛୋଟ କୁଣ୍ଡ ଆ ସେ ମାଟି ଭରିକି ସେଥିରେ ଲଗା ହେେଇଛି
ଆଛା ବୁଝିଲେ ଆପଣଙ୍କୁ ନିଜକୁ ବୃକ୍ଷରୋପଣ କରିବାକୁ ଭଲ ନାଗେ
ଅ ହଁ ମତେ ଭଲ ଲାଗେ
ଆଛା ବୁଝୁିଲି
ମାରି
ଓଉ କଣ କହିଲେ ମ୍ୟାଡ଼ାମ୍
ମାନେ ସମସ୍ତେ ବି ଯଦି ଏମିତି ଅଳ୍ପ ଅଳ୍ପ ବାରିକାର ନାହିଁ ସମସ୍ତେ ସିମେଟେ ହିଁ କରିଦଉଛନ୍ତି ସବୁଠି ଅ ଗାଁ ଗହଳି ଜାଗା ମାନକେ ମାଟି ମାଟି ଦେଖିବାକୁ ମିଳୁନି ହ ଚୋର୍ ଏଠି ବି ଯାହାର ବି ଯେତିକି ଅଛି ମାଟି ଅଛି ଜାଗା ଅଛି ବାରି ଅଛି ମତେ ଲାଗ କି ହଁ ଗୋଟେ ଦିଟା ଗଛ ଲଗେଇ ଦେଗେଇଦେଇଥିବା ଉଚିତ୍ କାରଣ ଆଜିକାଲି ଦେଖୁଥିବେ ବଜାରରେ ଯୋଉ ଭଳିଆ ଯାହା ବିି ସବୁ ପରିବାପତ୍ର ଆସୁଛି କେତେ ରା ଦୈନିକ ଜିନିଷ ସେଥିରେ ବେପାର ହେଉଛି ଗଛ ମାନଙ୍କରେ
ଠିକ୍ କଥା ଠିକ୍ କଥା ଆମେ ଆମ ସ୍ୟାସ୍ଥ୍ୟକୁ ନିଜେ ହସ୍ଥ୍ୟକୁ ନିଜେ ହିଁ ଜଗି ପାରିବା ଆମେ ଯଦି ବିନା ରାସାୟନିକ ପଦାର୍ଥ ବାଲା ଖାଦ୍ୟ ଖାଇବାକୁ ଚାହୁଁଛେ ତାହେଲେ ଆମେ ଆମର ଛିଟା ଗଛ ଅ ନିତିଦିନରେ ଯେମିତି ଖାଉଛି ଆମେ ବାଇଗଣ ଟେ ହେଲା କି ଭେଣ୍ଡି ଆମେ ଏଇ ସବୁ ପରିବା ତ ଲଗେଇ ପାରିବା ନା ଝୁଡୁଙ୍ଗ ହେଲା କାକୁଡି ହେଲା ବେଶୀ ନାହିଁ କଲରା ଏଇ ସବୁ ଆମେ ବାଡ଼ିରେ ଲଗେଇ ପାରିବା ବାଡ଼ିରେ ନହେଲେ ବି ଯଦି ଛାତ ଉପରେ ବି ଆମର ଛାତ ରେ କିଛି ଜାଗା ଅଛି ତାହେଲେ ସେଇଠି ବି ଲଗେଇ ପାରିବା ମ୍ୟାଡମ୍ ଗଛ ବି ଛୋଟ ଛୋଟ କିଛି ଗଛ ଏସବୁ ଲଗେଇ ହବ
ଆଜ୍ଞା ମାନେ ମୁଁ ବି ଦେଖିଛି ମାନେ ବହୁତ ଜାଗାରେ ସେମାନେ କଣ କରନ୍ତି ମାନେ ମାଟି ମାଟି ଆଣିକି ସିମେଣ୍ଟ ର କୁଣ୍ଡ ଭଳିଆ କରିକି ମାଟି ଭରିକି ସେଥିରେ ଗଛ ଲଗେଇ ଦିଅନ୍ତି ଏଇ ପରିବା ଗଛ ହେଇଗଲା କି ଫୁଲ ଗଛ ହେଲା ସବୁ ଲଗାନ୍ତି ସେଇ ଉଆଳ ଜାଗା ମାନଙ୍କରେ
ଆଜ୍ଞା ହଁ ହଁ ସତ କଥା କହିଲେ ମ୍ୟାଡାମ ଭଲ ଫଳେ।
ଆଉ ଆଜିିକାଲ ତ ତମେ ମାନେ ସବୁ ସାର ଔଷଧ ମାନେ ଗଛରେ ଗୋଟେ ଗଛରେ ଯେ ଯେତିକି ଫଳ ଆସିବା କଥା ତାର ଦୁଇ ତିନି ଗୁଣା ଆସୁଛି ଯୋଉମାନେ ଚାଷ କରୁଛନ୍ତି ତାଙ୍କର ଲାଭ ଉଦ୍ଦେଶ୍ୟରେ ସେମାନେ ଏମିତି କରୁଛନ୍ତି କି ଆମେ ଇଞ୍ଜେକ୍ସନ ଦେଇଦବା। କି ଫଳ ପାଇଁ ହରମୋନ ଗୋଟେ ପକେଇଦବା ଅଧିକା ଫଳ ଆସିଯିବ। ବଢିବା ବଢିବା ପାଇଁ ବି ମେଡିସିନ ଅଛି ସେ ହେଇଟା ଦେଇଦବା ବଡ ହେଇଯିବ ଜଲଦି ଜଲ୍ଦି ବିକ୍ରି ହବ। ଅଧିକ ଲାଭ ମିଳିବ ଏମିତି କରିଦଉଚନ୍ତି।
ହ ହଁ ସତ କଥା। ଆପଣ ବଡ ବଡ ଗଛ ବି କିଛି ଲଗାନ୍ତି ଏ ଯେମିତି ଆମ୍ବ ପଣସ ସଜନା ଗଛ ଏ ସବୁ ଗଛ କିଛି ବାରିରେ ଅଛି।
ଅ ନା ମ୍ୟାଡାମ ମାନେ ଏତେ ଖୋଲା ବାରି ନୁହେଁ ତ ମାନେ ଉ ଘରର ପଛପଟ ଯେମିତି ପାହାଡ ଭଳିଆ ରହିଯାଇଛି। ତ ଯେତିକି ବଡ ବଡ ଗଛ ଅଛି ସେ ଉପରେ ଆଗରୁ ଯେତେକ ରହିଆସି ରହିଆସି ଆଉ ଆମ ଏଠ ବାରି ମାନଙ୍କ ପାଇଁ ଏତେ ସୁବିଧା ନାହିଁ ବଡ ଗଛ। ତଥାପି ଗୋଟେ ଆମ୍ବ ଗଛ ଅଛି ଆଉ ଅ ବାହାର ପଟେ କୁ ଆଉ ଗୋଟେ ଆମ୍ବ ଗଛ ଦୁଟାଆମ୍ବ ଗଛ ଦିଇଟା ପିଜୁଳି ଗଛ ଲେମ୍ବୁ ଗଛ ଗୋଟେ କରରମଙ୍ଗା ଗଛ ଗୋଟେ ଏମିତି ଅଛି।
ଆଚ୍ଛା ଆପଣ ଜାଣିଛନ୍ତି ଯୋଉ ସବୁ କିଛି କିଛି ସବୁ ଗଛର ତ କିଛି ନା କିଛି ଉପକାରିତା ଅଛି ହେଲେ ଆମର ଅ କିଛିଟା ଗଛର ଓ ପତ୍ରର ଔଷଧୀୟ ଗୁଣ ଥାଏ ଯେମିତିକି ହେଲା ପ୍ରଥମ ଗଟା ତୁଳସୀ ତୁଳସୀ ତ ଘରେ ଘରେ ସମସ୍ତେ ପୂଜା କରନ୍ତି ତୁଳସୀ ଗଛ ରଖନ୍ତି। ଏ ତୁଳସୀ ପତ୍ରରେ ଆମର ଔଷଧୀୟ ଉପକାରିତା ରହିଲା। ଦ୍ଵିତୀୟରେ ଆମେ ନିମ୍ବ ଗଛ ଯୋଉଟା ନିମ୍ବ ପତ୍ର ଓ ତୁଳସୀ ପତ୍ର ଟା ଆମେ ଥଣ୍ଡା କାଶ ହେଲେ ଖାଇପାରେ ତାର ସେଇଟା ଔଷଧୀୟ ଗୁଣ ନିମ୍ବ ପତ୍ର ଯଦି ଆମର ଆ କିଛି ଯୋଉ ଆଲର୍ଜି ରହୁଛି ଦେହରେ କି କୁଣ୍ଡେଇ ବି ହଉଛି ତା ପାଇଁ ଯଦି ଆମେ ନିମ୍ବପତ୍ର ବାଟିକି ପିଇ ପାରିବା।
ବାଟିକି ପିଇ ପାରିବା କି କିଛି ଜିନିଷ ଆମ୍ ରୋଗ ବି ହଉଛି ସେଟ ବାଟି ପିଇ ପାରିବା ଏମିତି କିି ତା ପାଣି ପତ୍ରକୁ ସିଝେଇକିରା
ଆଜ୍ଞା ଆଜ୍ଞା ହଁ ହଁ ହଁ ସେଟା ବି କରିହବ ତାପରେ ରହିଲା କଣ କହିଲେ ଆପଣଙ୍କ ବାରିରେ ଯୋଉ ସେ ମନ୍ଦାର ଗଛ ଅଛି କି ଘି କୁଆଁରୀ ଗଛ ଅଛି ତ ଘି ଘିଇଂ କାରିଜାଣିଥିବେ ଚୁଟି ପାଇଁ ବହୁତ ଭଲ ଆମର ଯଦି ଚୁଟି କିଛି ବି ଇଏ ପାଇଁ ଛିଡୁଛି ଆ ଘି କୁଆଁରୀ ହେଲା ତା ସହିତ ଆମେ ମନ୍ଦାର ପତ୍ର ବାଟି ଚୁଟିରେ ଲଗେଇ ପାରିବା ତା ସହିତ ରହିଲା ଯଦି ଭୃସଙ୍ଗ ଗଛ ବି ଆପଣଙ୍କ ବାଡିରେ ରହୁଛି ସମସ୍ତଙ୍କ ବଡିରେ ତ ସବୁ କିଛି ନଥାଏ ଆ
ଯୋଉଠି ବି ଯାହାବାରିରେ ବି ଅଛି
ହଁ ଭୃସଙ୍ଗ ପତ୍ର ଟା ଆମେ ଜାଣିଥିବେ ନିତିଦିନିଆ ଖାଦ୍ୟ ଯୋଉ ରୋଷେଇ କରେ ସେଥିରେ ବି ବ୍ୟବହାର କରିଥାଏ ତା ସହିତ ଆମେ ଆମର ଯୋଉ ତ୍ୱଚାଟା ମାନେ ସୁନ୍ଦର ହବା ପାଇଁକା କିମ୍ବା ଚୁଟି ଭଲ ହବା ପାଇଁ କା ବି ଆମେ ଭୃସଙ୍ଗ ପତ୍ର ଟା ବ୍ୟବହାର କରିପାରିବା ବାଟିକି କଞ୍ଚାରେ ତା ରସ ପିଇ ପାରିବା।
ଭୃସଙ୍ଗ ପତ୍ରରସ।
ହଁ ହଁ ହଁ।
ଆଜ୍ଞା।
ଅ ମୁଁ ତ ସେଟା ସବୁଦିନ ପିଉଛି। କଞ୍ଚା ହଳଦୀ, ଅଦା, ଭୃସଙ୍ଗ ପତ୍ର ତା ସହିତ ଅଁଳା। ଅ ଆଉ ବିଟ ରୁଟ୍। ବିଟ ରୁଟ ଟା ଆମର ସବୁବେଳେ ଥାଏ ନଥାଏ ସେଇଟା ମୁଁ ଅଲଗା ରଖୁଛି। କିନ୍ତୁ ଏଇ ସବୁ ତକ ଜିନିଷ ମୋର ନିହାତି ସବୁଦିନ ମୁଁ ସକାଳୁ ଖାଲି ପେଟରେ ଆ ତାର ଯ ମାନେ ଜୁସ୍ ବନେଇକି ମୁଁ ପିଏ। ଖାଲି ପେଟରେ ଯେତେବେଳେ ବି ଉଠେ ପାଞ୍ଚଟା ହେଲା ଛଅଟା ହେଲା ସାତଟା ହେଲା। ପ୍ରଥମେ ତାକୁ ଖାଲି କରିଦେବେ ପିଇସ ପିଇଦିଏ ପିଇଲା ଘଣ୍ଟା ଟେ ପରେ ଯାଇକି ଯାହା ଖାଦ୍ୟ ଖାଏ। ହଁ ତ ଏ ସବୁ ଗଛର କିଛି ନା କିଛି ଉପକାରିତା ରହିଛି ଔଷଧୀୟ ଗୁଣ ବି ଅଛି। ଆଉ ରହିଲା ଆପଣଙ୍କର ପୋଇ ଶାଗ ଯୋଉଟା। କି କଲରା ଲତା ଯା ତୀୟ ଗଛ ଏଗୁଡା ବି ଏ ସବୁ ବି ଆପଣ ଖାଦ୍ୟ ଆକାରରେ ବ୍ୟବହାର କରିପାରିବେ। ଆଉ ଯଦି ଔଷଧୀୟ ଗୁଣ ହିସାବରେ ନେଲେ ବି ତାକୁ ବ୍ୟବହାର କରିପାରିବେ।
ଆଜ୍ଞା ମ୍ୟାଡାମ ଆଉ ଗୋଟେ ଗଛ ଅଛି ବି ଯୋଉ ବ୍ରାହ୍ମୀ କହନ୍ତି ସେଇଟା ବି ପ୍ରାୟ ତା ପତ୍ର ଚୋବେଇ ଖାଆନ୍ତି ନହେଲେ
ତାପରେ ଜୁଆଣ ରହିଲା। ତା ସହିତ କଷାରୁଣୀ ପତ୍ର ବହୁତ ସବୁ ଅଛି।
ମାନେ ଛୋଟ ଛୋଟ ଗଛ କି ଲଟା ଜାତୀୟ ଗଛ କିନ୍ତୁ ତାର ଔଷଧୀୟ ଗୁଣ ବହୁତ। ମାତ୍ରାରେ ଅଛି।
ବହୁତ ପିଜୁଳି ଗଛ ଟା ଯଦି ବି ପିଜୁଳି ଟା ଆମେ ଜାଣିଛୁ ପିଜୁଳି ଗଛ ଆମେ ଖାଲି ପିଜୁଳି ଖାଇପାରିବା। କିମ୍ବା ପିଜୁଳିର ଡାଳ ଟାକୁ ଦାନ୍ତ କଠି ହିସାବରେ ବ୍ୟବହାର କରିପାରିବା କିନ୍ତୁ ଆପଣଙ୍କର ଯଦି ପିଜୁଳି ପତ୍ର ଦାନ୍ତ ବିନ୍ଧା ହଉ ବିିଜୁଳି ପତ୍ର ଟା ବି ଚୋବେଇକି ମାନେ କଳରେ ଜାକି ପାରିବେ। ଆଉ ରହିଲା ପାନ ଯୋଉଟା ଆମର ପାନ ଲୋକ ସାଧାରଣତଃ ପାନ ଖାଆନ୍ତି ପାନ ପତ୍ର କ ବି ଏ ବାଟିକି ତା ସହିତ ଆଉ ଗୋଟେ କଣ ମିଶେଇକି ଖାଆନ୍ତି। ମୁଁ ଜାଣିନି କିନ୍ତୁ ସେଇଟା ବି ଗୋଟେ ଔଷଧ ହିସାବ ରେ ବ୍ୟବହାର ହୁଏ।
ହଁ ହଁ ପାନ ପାନ ରେ।
ଟିକେ ହଜମ କର ତା ଭିତରେ ଯୋଉ ସବୁ ମସଲା ଦେଇକି ଖାଉଛନ୍ତି। ଅ ସେଇଟା ଟିକେ ଦେହ ପାଇଁ ଖରାପ ଅଛି ମାନେ ତା ଭିତ ସମସ୍ତେ ଅଛନ୍ତି ଆଜ୍ଞା ମ୍ୟାଡାମ ବହୁତ ବହୁ
ହଁ।
ଯଉଟା କି ଆମ ବା ବାଡି ବଗିଚା ରେ ଅଛି ଆମ ତମେ ଶୁ ଶୁଭୁନି ମ୍ୟାଡ଼ାମ ମୋ କଥା।
ବୁଝଲି ମ୍ୟାଡମ ମ୍ୟାଡାମ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ମ୍ୟାଡ଼ାମ ଧନ୍ୟବାଦ।
ହ୍ୟାଲୋ
ଧନ୍ୟବାଦ ଧନ୍ୟବାଦ ମ୍ୟାମ୍ ଆଜ୍ଞା ଆଜ୍ଞା।